ହାଲୋ।
ହଁ।
ହଁ କୁହ?
ଖାଇଲଣି?
ନା ଖାଇବା ପିଇବା ହେଇନି ଆମର ଯେ ସାଢେ ଦିଟା ସାଢେ ଦିଟା ତିନିଟାକୁ ଖାଇବା।
ଓହୋ ଏତେ ଲେଟ୍ ରେ ଖାଉଚନ୍ତି? ସଖାଳେ କେତବେଳେ ଖାଇ ଲେଟରେ ଖାଇଥିଲେ କି? ଉଁ ହୁଁ। ହୁଁ ହୁଁ।
ସେ କଣ କି ଆଗ ସ କାଳୁ ଟିକେ ଜଳଖିଆ ହେଇ ବିସ୍କୁଟ ଚାଫା ଟିକ ପିଇ ଦେଇଥାଉ ତ ଆଉ ସକାଳ ଜଳଖିଆ ଟା ଯାଇକି ଏଗାରଟା ବଜେ ଖାଉ।
ଆଚ୍ଛା।
ହୁ ଖରାବେଳେ ଖାଇବା ଖାଇଲା ବେଳକୁ ସାଢେ ଦିଟା ତିନିଟା ବେଳେ ବେଳେ ଚାରିଟା ବି ବାଜିଯାଏ। ପ ଚା ବସିକି ଟାଇମ୍ ଟାଇମ୍ ଟା କୁଆଡେ ପଳେଏ ଜାଣିହୁଏନି ବସି ଗପୁ ଥାଉ ଗପୁ ଥାଉ ଖାଉ ଖାଉ ମାନେ ବସିଥିବୁ। ଖାଇବା ପାଖରେ ବସିକି ଖାଇ ଖାଇ ଗପୁଥାଉ। ସବୁ ଏଇ କଥା। ସେଇ କଥା ଗପି ଗପି ଖାଉ ଖାଉ ବା ତିନିଟାରୁୁ ସାଢେ ତିନିଟା ଚାରିଟା ହେଇଯିବଣି।
ଓହୋ ଆଉ କଣ କହିଲିକି
କଣ କଇଲେ?
ଜଏଣ୍ଟ ଫ୍ୟାମିଲି କି?
ନାଇଁ ନାଇଁ ମୁଁ ଯୋଉ ଘରେ ଆମର ସବୁ ନଣନ୍ଦ ଜଏଣ୍ଟ ନହେଲେ ବେଶୀ ଜଣ ନୁହେଁ ଛଅ ଜଣ ତଥାପି।
ଆଚ୍ଛା ଆଚ୍ଛା ହଁ।
କେହି ନାହାନ୍ତି?
ଉଁ ହୁଁ। ଆଚ୍ଛା ଆଚ୍ଛା ନଣନ୍ଦ ତୁ ଦିଅର ଶାଶୁ ଶ୍ୱଶୁର ଏମତି ତ ଠିକ୍ ଅଛନ୍ତି। ଉଁ ହୁଁ।
ଶ୍ୱଶୁର ଥିଲେ ଶ୍ୱଶୁର ଏକ୍ସପାଡ କରି ଯାଇଛନ୍ତି। ଖାଲି ଶାଶୁ ହୁଁ ମୁଁ ଗୋଟ୍ ଗୋଟେ ବାଡୁଅ ନଣନ୍ଦ ଗୋଟେ ବାଡୁଅ ଦିଅର? ଆଉ ଜଣେ ବାହାହେଲା ନଣନ୍ ଏଇଠି ଆସି ରହୁଛନ୍ତି ଆଉ।
ତମ ତାହେଲେ ବହୁତ ଦାୟିତ୍ଵ ଅଛି ଆଗକୁ ଆଉ।
ହଁ ସତରେ ବା ଘରେ ବହୁତ କାମ ହୁଁ। ତାପରେ ଗୋଟାଏ କଥା ପଢିଥିବ ମାନେ ବସିକ୍ କି ଚାଲି ଥିବ ସିଏ କହୁଥିବ ସିଏ କହୁଥିବ ସିଏ କହୁଥିବ ସିଏ କହୁଥିବ। ହୁଁ ହୁଁ। ଆଉ ମୁଁ ତ ପୁରା ଗପିବି ମାନେ ବହୁତ।
ଦେଖେ ହଁ ସେମିତି ଥିଲା ବୀନଦାସ। ଖୁସି ରହି ଖୁସି ରେ ମାନେ କଣ ଅଛି ଆଜି ଜୀବନ କାଲି ନାଇଁ। ଖୁସି ବାସି ଖୁସି ସେଟା ବଡ କଥା।
ମ ସତ କଥା ମତେ ସମସ୍ତେ କାହନ୍ତି? ତୁ ଯଦି ଗପୁ ଥୁବୁ ଗଲା ଗପୁ ଥିବୁ ପୁରା ଖୁସି ପୁରା ଅନଲିମିଟେଡ ବନ୍ଦ ନାଇଁ ଆଉ। ପୁରା ହଁ। ମତ ମତେ ଭଲ ଲାଗେ। ମୁଁ ନା ଜଲଦି ମାନେ ବହୁତ ଜଲଦି ସାଙ୍ଗସାଥି ମୋର ସ୍କୁଲ କଲେଜ ରୁ ମାନେ ମୁ ଲାଷ୍ଟକୁ ଗ୍ରି ଗ୍ରୀିଟିଂ କାର୍ଡ ବି ଦେଇପାରେନି। ମୋର ଏତେ ସାଙ୍ଗ କାହାକୁ ଦେବି?
କାହାକୁ ଦେବି ଆଉ ମୁଁ ସେ ବୟସ ଦେଖେନି। ମୁଁ ଛୋଟ ରୁ ବଡ ସମସ୍ତଙ୍କ ସହିତ ସାଙ୍ଗ ପରି।
ମୋରବି ସେୟା ବ ତେ ବଢ଼ୀଆ ଲାଗେ ଛୋଟ ଛୁଆଠୁ ଆରମ୍ଭ କରି ବୁଢ଼ୀ ଲୋକ ମାନେ, ଆମର ମୁଁ ଯଉଠି ଯାଉ ବି ଥିବିର ରାସ୍ତାରେ ବୁଢ଼ୀ ଲୋକମାନେ ଆସିକି କଥା ହେବେ। ଗୋଟେ ମନ୍ଦିର ଯାଇଥିବି, ସି ମତେ କହୁିବ ମାଲୋ କହିହିକି ସିଏ ଆଶୀର୍ଦ ଦେଇ ପକଉଥିବ, ଇଏ ଆଉଁସି ଦଉଥିବ, ମତେଭାରୀ
ହଁ, ସେଇଟା ଭଲ।
ମେନ୍ ହଉଛ ଶୁଣ, ଗୋଟେ ଲୋକର କଥା, ଆମେ ଯଦି ଜଣକ ସହିତ ଜଣେ ଦୁଃଖରେ ଅଛି, ସୁଖର ତା ସ ଦିପଦ ଭଲରେ କଥା ହେଇଯିବା କଣ
କଣ ଅସୁବିଧା?
ହୁଁ, ମନ୍ଦିରରେ ଜଣେ ଗୋଟେ ବୁଢ଼ୀ ମାଉସୀ ଦେଖା ହେଇଥିଲେ, ତାଙ୍କର କଣ ତିନିଟା ନା ଚାରଟା ପୁଅରୁ ପଚାରୁନାହାନ୍ତି, ଗୋଟେ ପୁଅ ରଖିଛି। ସେଇ ଜଗନ୍ନାଥଙ୍କୁ ଯାଇ ଦୁଃଖ ଜଣଉଥିଲେ, ଆମେ ଏଇ ଘର ପାଖ ଜଗନ୍ନାଥ ମନ୍ଦିର ଯାଇଥିଲୁ, ଗୁରୁବାରିଆ। ମତେ ଦେଖିକି ଦୁଃ ଦଖ ସୁଖ ହେଲେ, କାନ୍ଦିଲେ, ଏ ସବୁ କଥା ହେଲେ, ସେକହିଲେ ମାଉସୀ ତମେ କାଇଁ କାନ୍ଦୁଚନା? ମାଲୋ ଏୟା ଏୟା ସବୁ ଓ ଅସୁବିଧା, ମୁଁ କହିଲ ହଉ ଜଗା ଯଦି ଦୁଃଖ ଦେଇଛି
ହୁଁ, ହଁ, ସେ ହିଁ ସବୁ ହର୍ତା, କତ୍ତା, ଦାତା ସବୁ କିଛି।
ସତ କଥା, ଆମେ କହୁଛେ ଦୁଃଖ, ମୁଁ ସେ ମାଉସୀ ମାଉସୀଙ୍କୁ ଦେଖିଲେ, ମୁଁ ସେ କହିଲି ନାହିଁ ଦୁଃଖ ବୋଲେ କହିବନି, ତମର ନାତି ନାତୁଣୀ ଅଛନ୍ତି। ତିନଟା ପୁଅ ପଚାରୁହାନ୍ତି ତ? ହଉ ନ ପଚାରନ୍ତୁ, ଗୋ
ଆଉ, ଆଉ ଅଶାନ୍ତି ମନ ଦୁଃଖ, ଏମିତି ନାହିଁ ତ । କାର ରଇବାର ଥିଲା କା ଆଉ କୁ ଉ ଆମକୁ ତ ଏମିତି ଏକା ଆମେ ଏକା ଆସିଛେ ଏକା ଯିବା ଏଇ ଆମ୍ବ ଜୀବନ ଅଛି। କି ଇଏ ମୋ ଏଇଟା ମୁଁ ସେଇଟା ମୁଁ ଏମିତି ଆମେ ମାନେ ଲୋଭ ଟା ଆସିବ ଆମେ କହିଯାଉଛେ ଏବଂ ସବୁ ପ୍ରକୃତରେ କିନ୍ତୁ ଏସବୁ ଆମର ଆମେ କେ ଆମେ କେବଳ ଏକୁଟିଆ। ଦୁନିଆ ଆମେ ଆମେ ଗୋ ଗୋଟେ
ହୁଁ। ମୁଁ ସବୁବେଳେ ଭାବେ ସୁ ଘରେ ରୁହ ଦେଖ ଏତେ କଷ୍ଟ ଥିବ ଏତେ ମାନେ ଦୁଃଖ ଥିବ ଜୀବନରେ କି ତୁମ କେବେ ହାରନି କେବେ
ମୁାଲ କରାନି ମନ ଦୁଃଖ ହଁ ଅନ୍ୟକୁ ଖୁସି ଦବା ଚେଷ୍ଟା କରେ।
ଇଆ ମନରେ ଏତେ ଦୁଃ ଖ ଲୋକ ଜାଣିିବି ପାରିବେନି ମୋର ଖ କୋଉଠି କଷ୍ଟ ଅଛି କି କୋଉଠି ମୋର କୋଉଠି ହେଇନି କି ଦୁଃଖ ଅଛି କେହି ଜାଣି ପାରିବେନି।
ନାଇଁ।
ଉପରକୁ ସମସ୍ତେ କହିବେ ହଁ ଇଏ ବହୁତ ଭଲରେ ଅଛି। ଯେ ବହୁତ ଖୁସିରେ ଅଛି ସମସ୍ତେ ମତେ ସେଇ କହନ୍ତି। ତୋ ଲାଇଫ୍‌ରେ କଣ ତୁ ତ ବହୁତ ବିନ୍ଦାସ।
ହୁଁ କାଲି ମୋ ମୋର ସେଇ ମାନେ ସ୍ୱଭାବ ଟା ସେଇପରି ନା ଆଉ ପ୍ରକୃତରେ ମୋର କଣ ସ ପ୍ରତ୍ୟେକ ମ ପ୍ରତ୍ୟେକ ମଣିଷର ହୁଁ ଯିଏ କଥା କୁ ବି ଥାଏ ଯିଏ ସବୁ କିଛି ସାମ୍ନା କଥାଏ ସିଏ ହିଁ କଷ୍ଟଟା ବୁଝେ। ଥାଏ ଅନ୍ୟ ସବୁ ଆହା କରିଦେବେ କିନ୍ତୁ କଷ୍ଟ ଟା କହି କମ୍ ବାକି ଏଟା ଅଛି ସବୁ ସମସ୍ତେ ଏଇଟା ବୁଝୁଥିବେ କିନ୍ତୁ କଥା ପଡ଼ିଲେ ପୁଣି ଟା ବୁଝିବେ।
ଆରେ ଶୁନ ଆଜିକାଲି ଯୁଗ ଏମିତିଆ ଦେଖ ତମ ପଚାରି କଣ ହେଇଛି ତୋର ତମେ ଯଦି କହିଲ ସେଟାକୁ ଶୁଣିବେ ତାପରେ ଯେତେବେଳେ କେତେବେଳେ କଥା ପଡିବ ତମକୁ ସେଟା ଆଉଥରେ ଉଘେଇଦେବେ। ହେଇ ବା ତୋରେଇା ହେଇଥିଲା ତୋର ସେଇୟ ହେଇଥିଲା।
ଦୁଃଖ ଜଣେଇବ ନା ଦୁଃଖ ଜଣିବାର ଅଛି ସେ ଭଗବାନଙ୍କୁ ଦୁଖ ଜଣାଅ ନଚେତ ଆଉ କାସ ଦୁଃଖ ଜଣେଇବା ଦରକାର ନାହିଁ କାହିଁକି ନା ସେ ଆମକୁ କୌଣସି ଥର ଇଏ କରୁନାହାନ୍ତି ବାସ୍ ତାଙ୍କ ସହିତ ଖୁଚୁରା ମିଚ ଖ ସେଟା କଥାବାର୍ତ୍ତା ହେଇକି ତାଙ୍କ ମାନେ ସାଇଡ ହବାଟା ଠିକ ନିଜ ମନର କଥା କେବଳ ଚଳେଇବାଟ ଉଚିତ।
କେବଳ ମୁଁ ଭଗାନ ହଁ ମୁଁ କେବଳ ଭଗବାନଙ୍କୁ ଜଣାଏ ଭଗବାନ ମୋର କେହି ନାହିଁ ତମେ ଗୋଟେ। ଏକା ତମେ ସୁଖ ଦେଲେ ତମେ ଦୁଃଖ ଦେଲେ ତମେ। ତମ ଇଚ୍ଛା ଆମ ପାଇଁ ମଙ୍ଗଳା ଆମର କଣ? ଆମେ ଜାଣିଛୁ କାଲି ସକାଳେ ଆଜି ରାତିରେ ସୋଇଲେ କାଲି ସକାଳେ ବଞ୍ଚି ଯିବା କି ନାହି ଆମେ ଜାଣିଛେ।
ନା।
ବଞ୍ଚେଇଲା ଲୋକ ସିଏ ଆମକୁ ଆୟୁଷ ଦେଇଛନ୍ତି ସିଏ ମୁ ସବୁବେଳେ ସେଇ କଥା ଭାବେ ମାନେ ସବୁବେଳେ ଜୀବନରେ ପୁରା ସକାରାତ୍ମକ ଭାବନା ନବ ପଜିଟିଭରେ ରହିବ ଦେଖିବା ତମ ଲାଇଫ ଟା ବହୁତ ଭଲ ରହିବ ଯେତୁ କହିବ ମୋର କିଛି ନାହିଁ ମୁଁ ଗରିବ କି ମୋର ଏଇ ଜିନିଷଟା ହେଲାନି କି ମୋ ଏ ଚାକିରି ଟା କରିଥାନ୍ତି ସେଇଟା ବେଶୀ ଦୁଃଖ ଲାଗେ ମୁଁତ ଭାବେ ହଁ ଯାହା ହେଲା ଚାଲ ଆଗକୁ ଚାଲ ତମ ଭାଗ୍ୟରେ ଯେତିକି ଥିଲା ତମ ଭଗବାନ ଦେଇଛନ୍ତି। ତମ ଭାଗ୍ୟେସେଟା ନଥିଲା। ସେଥିପାଇଁ ଭଗବାନ ଦେଇନାହାନ୍ତି।
ଇୟା ଚେଷ୍ଟା କରୁ ପ୍ରାଣ ଚେଷ୍ଟା କର ଭାଗ୍ୟରେ ଥିଲେ ଭାଗ୍ୟ ଯଦି ସେତିକି ଭକ୍ତି ବିଶ୍ଵାସ ରହିଲେ ଭାଗ୍ୟ ବଦଳି ଯାଉଛି
ହଁ ସେଟା ସତ କଥା। ମୁଁ ସବୁବେଳେ ଚେଷ୍ଟା କରେ ଚେଷ୍ଟା କରେ ବହୁତ ଚେଷ୍ଟା କରେ ଯଉଟା ନ ହୁଏ ସେଟା କାଇଁ ଭାବିବା? ହଉ ମୁଁ ଚେଷ୍ଟା ଯଦି ଦେଖ ମୁ ଏବେ ଚେଷ୍ଟା ନ କରିକି ମତେ ହେଲାନି ସେଇଠି ମୁଁ କଣ କିବିଉ ମୁଁ ତ କିଛି ଚେଷ୍ଟା କରୁନି ଆଉ ହେଲାନି ଯୋଠି ଚେଷ୍ଟା କରିକି ଗୋଲେ ମଣି ବିଫଳ ହେଇଯାଏ ବହୁତ କଷ୍ଟ ଲାଗେ କିନ୍ତୁ ତାପରେ ମୁଁ ଭାବେ ନା ବୋଧେ ମୋ ଭାଗ୍ୟରେ ନଥିଲା।
ହଁ ସେ ସେତେବେଳେ ଲୋକଟା ବୁଝିପାରିବ କିନ୍ତୁ ବୁଝିପାରୁନାହାନ୍ତି ବହୁତ କିଛି ମାନେ ଅସୁବିଧାର ସାମ୍ନା ନିଜେ କରୁଛନ୍ତି।
ହୁଁ ମୁଁ ସବୁବେଳେ ଭ ଭାବିକି ଚେଷ୍ଟା ମୋର ମାନେ କଣ କହିଲେ ମୁଁ ସବୁବେଳେ ପରିଶ୍ରମ କରେ ବହୁତ ପରିଶ୍ରମ କରିଛି ସ୍କୁଲଠୁ ଆରମ୍ଭ କରି କଲେଜଠୁ ଆରମ୍ଭ କରି ସବୁଥିରେ ମୁଁ କୌଣସି ଜିନିଷରେ ହାରେନି ମୁଁ ସବୁବେଳେ ଚେଷ୍ଟା ଚଲାଏ ହେଲେ ହବ ନହେଲେ ନାହିଁ।
ନ ହେଲେ ନା ହ୍ନି।
ଚେଷ୍ଟା ନକ କରିକି କହିବି ନା ମୋର ହେଲାନି ନା ସେମିତି ମୁଁ କରେନି ମୋ ଝିଅକୁ ସବୁବେଳେ ମୁଁ ସେ ଗୋଟେ କଥା ଶିଖାଏ ଶୁଣୁ ତୁ ପାଠ କେତେ ପଢୁଛୁ ଚବିଶ ଘଣ୍ଟା ପାଠ ପଢୁଛୁ କି ଗୋଟେ ଘଣ୍ଟା ଗୋଟଏ ଘଣ୍ଟା ପାଠ ପଢୁ ଯେତିକି ପଢୁ ମନ ଦେଇକି ପାଠ ପଢିବୁ।
ମନ ଦେଇକି ପାଠ ପଢିବା।
ବାସ୍ ଜିତ ଏତିକି ମାନେ କହିଲେ ପରା ଆମର ଦି ଘଣ୍ଟା ବି ପଡି଼ବା ଦରକାର ନାହିଁ ଯଦି ଦି ଘଣ୍ଟା ବି ବାଟ ପଢି଼ଲୁ ସେ ଘଣ୍ଟାରେ ଯଦି ପାଞ୍ଚ ମିନିଟ ପାଞ୍ଚ ମିନିଟ ହେଇକି ଷାଠିଏ ମିନିଟ୍ ହେଲାଣି ତ ସେଇଠି ତର ସେତିକି ପାଠ ପଢି଼ଲୁ ତ ସେତିକି ମନେ ରହିବ। ଆଉ ସବୁବେଳେ ଚେଷ୍ଟା କରିବ। ଆଜ୍ଞା ସବୁବେଳେ ମୁଁ ତାକୁ କହିି କେବେ ହାରିବିନି ଆସିକି ସ୍କୁଲବ ମା ମୋର ଏଇଟା ହେଲାନିେ କହିବୁନି ହେଲାନି ଚେଷ୍ଟା କରିବୁ ଆଜି ହେଲାନି କାଲି ହବ। ସତ କଥା ନୁହେକି। ଛୋଟ ପିଲା ଆମେ ତାକୁ ଗଢ଼ିବା ନା ଆଉ। ମୁଁ ଯେ ତାକୁ କହିବି ନା ତୋର ହେଲାନି, ତୋର ହେଲାନି ତାର ହେଇଗଲା ସେଇଟା କହିଲେ ସେ ଗୋଟେ ମାନେ କଣ ମୋଟିଭେଟ ଗୋଟେ ହବନି ମାନେ ତାକୁ ଗୋଟେ କଣ ଲାଗିବ ଯେ ମୋ ମାମା କହିଲା, ମନ ଦୁଃଖ ହବ। ଯାହା ଗୋଟେ ହେଇଗଲା ମୁଁ କହିବି ତୁ ସେଟା ଛାଡିଦେ ଆଜି ପାଇଲୁନି ଖେଳରେ ଛାଡିଦେ, ଆର ବର୍ଷ ତୁ ଚେଷ୍ଟା କରିବୁ ଆର ବର୍ଷ ହେଲାନି, ତା ଆର ବର୍ଷ ଚେଷ୍ଟା କରିବୁ।
ହଁ।
ପରେ ପାଞ୍ଚ ବର୍ଷ ତମେ ଏ ବି ପାଇପାରୁ।
ହଁ
ସବୁବେଳେ ମୁଁ ତାକୁ ସେଇ କଥା କହେ।
ପଜିଟିଭ ମାଇଣ୍ଡ ଟା ମା ମା ସବୁବେଳେ ପଜିଟିଭ ମାଇଣ୍ଡ ରଖିଲେ, ଛୁଆ ମାନେ ବି ପଜିଟିଭ।
ଆମର ଯୋଉ ଗୋଟେ ଗୋଟେ ଲୋକ ଯାଉ ଯାଉଛନ୍ତି ହସ୍ପିଟାଲଟାଲ ସାର୍ ମୋର ଅମକ ହେଲା ସେ ମୋର ସେମତି ହେଲା ଡକ୍ଟର କଣ କହୁଛି ତମ ଚିନ୍ତାଧାରାକୁ ସବୁବେଳେ ସକାରାତ୍ମକ ରଖ, ସବୁବେଳେ ଭଲ ଭାବ ଭଲରେ ଶୁଅ, ଭଲ ଖାଅ। କାହିଁକି କହୁଛି ଜଣେ ଜଣଙ୍କ ଆଗରେ ମିଶୁଥିବେ ପଛରେ ତାଙ୍କୁ ଏମିତି ତାଙ୍କ ମନ ଭିତରେ ଏମିତି ଏମିତି ଥିବ ଅଳିଆ। ତମ ଡକ୍ଟର ଭିତ ହଁ ସବୁବେଳେ ମୁଁ ଏଇ ଜିନିଷଟା କହିବା ତମ ମନରେ ଯୋଉଟା ଅଛି ତମେ ଯଦି ଆଗରେ ପାଟିରେ କଥାରେ କହିଦେଲନି ତମେ ଭିତରୁ ଅଳିଆ ସଫା ହେଇଯିବ। ଆଉ ପେଟ ଭି ଗୋଟେ ଆଗରେ ଗୋଟେ ଏମିତି କହିଲେ କଣ କ ମାନେ ସେ ସେଇ ଜିନିଷଟା ହିଁ ବହୁତ ଖରାପ, ତମେ ଯେମିତି ତମେ ନିଜକୁ ସେମିତି ମୁଁ ଏମିତି ଭାବୁଛି ଆଉ ଆଗରେ ଭଲ ଭଲ କଥା କହୁଥିବ, ପଛଆ ଦେଖିଲାକୁ ତମେ ଚିତା କାଟୁଥିବ ସେଇଟା ହ ବେଶୀ ବେ ବେଶି କଷ୍ଟ ଦିଏ।
କଷ୍ଟ ଗାଁ ମାନଙ୍କରେ ତ ଏଟା ବେଶୀ ଆଉ।
ଗାଁ ମାନଙ୍କରେ, ନା ଟାଉନ ମାନଙ୍କରେ ବି ବିଶ୍ଵାସ କରିବେନି ତରୋ କୋହୁ କୋହୁ ଭିତରେ କୋଉଠି କଅଣ ଟିକେ ଏପଟ ସେପଟ ହେଏ, କି ତୋ ବୋହୂଟା ବନ୍ଦ୍ ହେଇଯାଇଥିଲା। ଓଢଣା ଦେଇନଥିଲା ଆରେ ଓଢଣା ଦେଲେ ଖାଲି ଯଦି ସଂସ୍କାର ତାହେଲେ ଯିଏ ଓଢ଼ଣା ଦେଲେ ବୋହୁ ବି ଯାଇକି ଏ ଏଠି, ସେଠି ବୁଲୁଛି ଯେ ତାକୁ କି ସଂସ୍କାର ତାଙ୍କର?
ହଁ ବା ବୁଝୁନାହଁ
ଓଢଣା ପକେଇଥିବ, ଏ ଟୋକା ସହ ବୁଲୁଥିବ ସେ ଟୋକା ସହ ବୁଲୁଥିବ ଏଇଟା କଣ ଠିକ୍? କଥା ମାନେ କଣ କହିଲ ବେଳେ ବେଳେ ଏମିତି କଥା ଶୁଣିବାକୁ ମିଳେ ମତେ ବହୁତ୍ ଚିଡା ଲାଗେ।
କଣ କହିଲି ପରା ପାଟି ଅଛି, ଯାହା ମନକୁ ଆସିଲା କହିଦବା। ଆଗ ପଛ ବିଚାର ଶକ୍ତି କାହାର ନାହିଁ।
ହଁ କିନ୍ତୁ, ମୁଁ ଦେଖିଛି ଯିଏ ତମକୁ ଗୋଟାଏ ଆଙ୍ଗୁଳି ଦେଖେ ଥିବ ବିଶ୍ୱାସ କରିବେନି ବୁଲେଇ ବଙ୍କେଇ କି ସେଇଟା ତାଙ୍କ ଘରକୁ ଆଉ ଥରେ ହବ।
ହଁ ବା ସେମିତି ଚାଲିଛି।
ସେମାନେ ଜାଣୁନାହାନ୍ତି ଆମର ଏ ଜନ୍ମର ଫଳ ଏଇଠି ମିଳିବ ଏ କର୍ମ ଫଳ ଏଇ ଜନ୍ମ ରେ ଆମେ ଜୋ କହୁନେ ଜମ ନେଇଯିବ କିଛି
ଆଉ ଏ ଏଇଠି ଭୋଗିବ ପ୍ଲସ୍ ପୁର୍ବ ଜନ୍ମର କିଛିଟା ଯଦି ବାକି ଥିବ ହେଇଟା ବି ଭୋଗିବ।
ହଁ ଜଣେ ଜଣ କହନ୍ତି ମୁଁ ତ ଆକୁ କହିଦେଲି ଆଉ ମୁଁ କହିକି ବଡ୍ ଲୋକ ହେଇଗଲି ଆରେ ତୁ ଯେମିତି କହିଲୁ ନି ଚାରିଟା ଆଙ୍ଗୁଠି ତୋ ପଟେ ଅଛି। ତୁ ତୋର ପର ବୋହୁକୁ କହିଥିବୁ ତମ ବୋହୁ ସେମିତି ପଡ଼ିବ।
ହଁ
ଆଉ ସେମିତି ହେଇଛି ବି ଆମ ସେଇ ଶାଶୁଘର ପାଖରେ ବି ହେଇଛି।
ହଁ ପା କୋହୁଛି
ହଉ ହଉ ଏବେ ବର୍ତ୍ତମାନ ଆଜ୍ଞା ହଁ ହଁ ହଁ ଠିକ ଅଛି ହଉ